ହେଲୋ
ହାଏ
ହ୍ୟାଲୋ ଏଇ ପରା ବସିଚି ବସିଚି କଣ କରି
ଓ ହୋ ସରିଲା କାମ ଧନ୍ଦା ସବୁ ସରିଗଲା
ହଁ ସରିିଲାଣି
ଉଁ ହଁ ଆଉ ଆମର ଆଜି ଏଗାର ଥିଲା କୁହନା ଯୋଉ ଟେନ୍ସଂ ତିନି ରାତି ହେଲା ଶୁଆ ହେଇନି
ମାନେ ତମର ତ ମାନେ ଖାଆନ୍ତି ନି ନା ଯୋଉ ସିଝା ଭିଝା ଖାଆନ୍ତି ନା କଣ ନା ହ୍ୟାଲୋ
ହଁ ମୁଁ ସେପ୍
କଣ ହେଇଛି ହଁ ମୁଁ କନ୍ତିି ତମର ସିଝା ଭିଜା ଖାଆନ୍ତି ହଁ ମସଲା ଆମ ବ୍ରାହ୍ମଣ ଘର ସବୁ ଅଛି। କିନ୍ ହେଲା ମାନେ ଖଣ୍ଡାୟତ ଘର। ହଁ ଆମର ଡେଲି କ୍ରିୟା ହୁଏ ନା ଆମର ସବୁ ଖାଇ ହବ।
ଓହୋ ନା ଆମର ଏଠି ନାହିଁ ଆମର ଏ ସିଝା ଆସିଛିି ଖାଇବା। ନଅ ଦିନ ବି ସିଝା ଦଶ ଦିନ ରାତିରେ ଖାଇବେ। ଆପଣ ଯାଇକି ଏଗାର ଦିନ ରୋଷେଇ କଲେ ଖାଇବେ ନହେଲେ ପ୍ରଭ
ଖାଲି ଆମରି ମାନେ ବ୍ରାହ୍ମଣଘର ହୁଏନି।
ବ୍ରାହ୍ମଣ।
କିଏ ମରିଯାଇଛନ୍ତି ହଁ ହଁ। ଏଇ ଯୋଉ
ଆ ତିନି ରାତି ହେଲା ଶୋଇ ଦଉହାନ୍ତି ଭାଇମାନେ ସବୁ। ସବୁ ବସି ରାତି ସାରା ପର ଦିନ ରାତି ଥିରେ ରାତି ଦିଟାରେ ଯାଇକି ମାଲ୍ ପିଉଛନ୍ତି ଦୋକାନୀ ଉଠେଇକି। କାଲି ରାତିରେ ସେ ଏବେ ବସିକି ପଉଛନ୍ତି ଚାଲିଛି।
ଏ ସବୁ ନ ଖାଇକି ଲାଭ କଣ ଏ ସବୁ କାମ କଲେ? ଏ ଯୋଉ ମାନେ ଏସବୁ କାମ କରିକି କିଛି ଲାଭ ନାହିଁ ହେଲା। ଯୋଉ ମାନେ ସେଇଟା ପିଆଜ ରସୁଣ ଖାଉନାହାଁନ୍ତି ସିଝା ଖାଉଛନ୍ତି। ତାକୁ ସବୁ ଖାଇକି ଆଉ କଣ ସେଇଟା
ନା ମଦ ସେ ପିଇବେ ଭାଇ। କୁହନା ଏଠି ଯୋଉ ପିସା ପୁତୁରା ଦାଦି ବା ଭିଣେଇ ମାମୁଁ ଅଜା ସବୁ ମିଶିକି ମାସିକି ଚାଲିଛି ପିଇବା।
ଓହଃ ବଢ଼ିଆ।
ପି ବାରେ କେହି ହେଳା ନାଇଁ ହେଲା। ସମସ୍ତେ ଏଠି ପିଇବାରେ ମାନେ ମାହିର୍ ଆ ଚାଲିଛନ୍ତି।
ଉଁ ଆପଣ କଣ ଖାଇଲେ?
ଖାଇବା ହେଇନି ଚାଲିଛି କଣ ରୋଷେଇ ଗଲେ ଖାଇବୁ ଆଉ। ସିଏ ପିଉଛନ୍ତି ବସି ତାଙ୍କ ସାଙ୍ଗରେ ଆସିିକି ଚାଖଣା ଖାଉଛି।
ଓହୋ ଆଜି ମାନେ ପିଆଜ ରସୁଣ ଖାଆନ୍ତି ନା ତମର ଏଗାରରେ? ଏଗାରରେ ପା ତମର ଖାଇବା ପିଇବା ହୁଏ।
ହଁ ଏଗାରେ ଆଇଚି ଖାଇବା ପାଇଁ ହେଇଥିଲା ଦିନରେ ରା ଥିରେ ପୁଷ୍କରା ଅଛି ଛଡା ହବ। ଏଇ ଚାଲିଛି ଆଉ।
ଏବେ ଛୁଟି ସେଣ୍ଟର୍ ଯାଉନାହାନ୍ତି।
ନାଁ ସେଣ୍ଟର ଅଫ କିଛି ସେଣ୍ଟର ଯିବି କାଲିିକି ଦେ ଭାବୁଛି ତ ଯିବି କଣ କରିବି କେଜାଣି?
ଉୁ ହୁଁ କାଲି କେମିତି କାଲି ତମର ବାର ଦିନ୍। ବାର ଦିନରେ କେମିତି ଯିବ। ହ୍ୟାଲୋ। ଶୁଣା ଯାଉଛି ମୋ କଥା?